ହ୍ୟାଲୋ।
ହଁ।
କଣ କରୁଚ।
ଗାଧୋଇ କି ଠାକୁର ପୂଜା କରିବି। ବସିଚି ଆଉ।
ଓହୋ।
ଏଇ ଖାଇବାକୁ ବନେଇକି ତାଙ୍କୁ ଖାଇବାକୁ ସବୁ ଦେଇକି ଆସିଲି ବସିଥିଲି ଆଉ ଟିକେ ତାପରେ ରୋଷେଇ କରିବା ଆଉ।
ହୁଁ ହୁଁ ହୁଁ ସବୁ କାମ ସରିଗଲାଣି ଏ ରୋଷେଇ ହବ।
ହୁଁ
ଆଉ ଉଁ ଗା କଣ ଏବେ ଖାଇଲେ କଣ ସକାଳେ।
ରୁଟିି। ନା ଖିଆହବ ଦଶଟା ବେଳକୁ ସକାଳେ ରୁଟି ଖିଆଯାଉଚି। ଡେଲି ରାତିରେ ରୁଟି ହଉଚି ଯେ ରହୁଚି ଯୋଉ ସକାଳେ ଖିଆ ଖାଇ ଦଉଚୁ ହେଟୁ ଦଶଟା ବେଳକୁ ଭଜାଭୁଜି କରିକି ପଖାଳ ଖିଆହୋଉଚି ଏଠି ପୁଣି ବାରଟା ବେଳେ ରୋଷେଇ ହଉଚି।
ପଖାଳ ଖାଉଚ ନାହିଁ। ହ
ଗୋଟେ ଟାଇମ୍ ପଖାଳ ଖିଆହଉଛି ଗୋଟେ ଟାଇମ୍ ଗରମ। ଖରା ଚାରି ମାସେ ତିନି ଟାଇମ୍ ଯାକ ପଖାଳ।
ହଁ ପଖାଳ ଖାଇବାକୁ ଭଲ ଲାଗେ ମୁଁ ଖାଇଲା ମାନେ ଗୋଟେ ଥର ଗୋଟେ ଥର ଖାଇବି ଯଦି ଠିକ୍ ଅଛି। ଦିଥର ଯଦି ହେଇଗଲା ଦି ଦିନ ଯଦି ଖାଇଦେଲି କଣ୍ଟିନ୍ୟୁ ଆଉ ଥଣ୍ଡା ଧରି
ମୁଁ ବି ଥଣ୍ଡା ଦେହ ଯେ ହେଲେ ମୁଁ ଯୋଉ କ'ଣ କହିଲ?
ପଖାଳ ଏଇ ଯୋଉ ଯଦି ପଖାଳ ନ ଖାଇବି। ଯୋଉ ଦି ପହରିଆ ଖରା ଦିନ ଯଦି ନ ଖାଇବି ପଖାଳ ମୋର ପେଟ ଗରମ ହେଇଯିବ।
ଗାଧୁଆ ଟା କଣ୍ଟୋଲ ଖାଇବା ଟା ପଖାଳ ଖାଏ ଯେ ଯୋଉ ଭାତ ରାନ୍ଧିକିନା ଖାଳି ଦିଏ ରାତିକି ସେଇ ସଜ ପଖାଳ ଖାଏ ରାତି ପଖାଳ ଖାଏନି। ଏ ତ ବାସି ଭାତ ରୁହେନି ଆଉ। ଆମେ ମାଣେ ଦେଢ ମଣେ ଚାଉଳ ପକେଇଲେ ତିନି ଟାଇମ ଖାଇଦେଲେ ଆଉ ବାସି ଭାତ ରହିବ କୁଆଡୁ?
ହଁ ହଁ ମୁଇଁ ସେଠୀ ପଖାଳ ଖାଇ ଦେଇଥିଲି ଯାଇଥିଲି। ଗୋଟେ ଜାଗା ସେଇଠି ପଖାଳ ଖାଇ ଦେଇଥିଲି। ଆଉ କୁହ ଥଣ୍ଡା ଯୋଗୁଁ ଛାଡୁନି। ଥାଇରଏଡ ଅଛି ନା ଟିକେ ଖାଇଲେ। ହୁଁ
ଆଉ
ହଁ ଆଉ ଆଇଟମ କ'ଣ ଅଛି ସବୁ କରିଛ?
ଆଇଟମ କ'ଣ? କାଲି ରାତିରେ କ୍ଷୀରି ହେଇଥିଲା। ହଁ ଥିଲା କ୍ଷୀରି ଘର ପାଖରେ ଗୋଟେ ଭୋଜି ହେଇଥିଲା ତାଙ୍କର ଦେଇଥିଲେ କ୍ଷୀରି ଥିଲା। ଆଜି ସକାଳେ ଖାଲି ରୁଟି କଲି ସେ କ୍ଷୀରି ତରକାରୀ ଗୁଡ଼ାକ ସବୁ ଫ୍ରିଜ ରେ ଥିଲା ତାକୁ ଉ ଦେଇଦେଲି ଗରମ କରିକି ପୁଅ ଗଲା ସକାଳେ ତା ପାଇଁ ପରଟା ଭଜା କରିଛି। ନେଇଗଲା ସ୍କୁଲ ଏସବୁ ଖାଇବା ଖାଇବନି।
ହୁଁ
ଆ
ହୁଁ
ଦଶ ଟା ବେଳିଆ ହେଇନି?
କ'ଣ?
ଦଶଟା ବେଳିଆ ସ୍କୁଲ ହଉନି କି?
ତାଙ୍କର ସେ ଯାଉଛି ଆଜି ପାଞ୍ଚଟା ପା ପାଞ୍ଚଟା ପଇଁଚାଳିଶ ର ଗଲା। ସ୍କୁଲ ତାଙ୍କର ସକାଳେ ମର୍ଣିଂ ରେ ହଉଛି।
ହଁ
ହୁଁ
ଭାଇ ଭିତରେ କ'ଣ ହଉଛ?
ହୁଁ ହୁଁ
ହ ହୁଁ
ପ୍ରାଇଭେଟ୍ ରେ ପଢୁଛି।
ନ୍ଦର
ଗୁରୁବାର ଠାରୁ ସ୍କୁଲ ଖୋଲିଲାଣି ଆଉ ଥିଲାନି ବୋ ଆପସେଣ୍ଟ ପାଞ୍ଚ ଦିନ ହେଇଗଲାଣି ପୁରା
ହୁଁ ଆମର ଏପଟରେ ଝିଅ ହେଇଙ୍କର ଦଶରୁ ଚାରି ହେଇଗଲାଣି।
ହୁଁ ଗମେଣ୍ଟ ସ୍କୁଲର କଣ ସେଟା ନିୟମ ଆଉ ଦଶରୁ ଚାରି ଆଉ।
ହୁଁ।
ହୁଁ।
ନାଟୋରେ ଏବେ ଗୋଟେ ଗୋଟେ ଜିଲ୍ଲାରେ ହେଇନି ମଣିଙ୍ଗ ଚାଲିଛି। ହେଇ ଯୋଉ କୋପଡ଼ାପାଲ ଅନୁଗୁଳ ସମ୍ବଲପୁର ଏପଟରେ ସବୁ ଅ ନା ଚାଲିଛି ଏପଟରେ। ଦଶରୁ ଚାରି ଆ।
ହଁ ହଁ।
ନା କିନ୍ତୁ ହଉଚି
ହଁ ଆଜି ବର୍ଷା ହେଇଛି?
ନା ମ ଖରା ପ୍ରା ପ୍ରବଳ ବେ ହେଇଛି ଜୋର ଖରା ହେଇଛି। ହଁ ମାନେ ଯେ ପାଣି ଖରା ତାତେପା ଧଳା ପୁରା ହେଇଛି। ଗରମ ବି ଲାଗ୍ ଉପସେ ଗୁଳଗୁଳିଟା ହଉଛି ତାପରେ ଏନିକା ବି ଆଉ ହେଲା ଭଳିଆ ମାନେ କଣ କଲ ତ ଥଣ୍ଡା ଲାଗିଲା ଭଳିଆ ଲା ଆଉ ହବନି କଣ ନାଇ ଯା ଆସିଲା ଦେବ ସ୍ନାନ ପୂର୍ଣ୍ଣମା ନା।
ହଁ
ଗୁଳୁଗୁଳି ଆରମ୍ଭ ହେଇଯିବ।
ସେତେବେଳେ ବି ସମ୍ଭାଳି ହ ଗରମ ଯୋଉ ଲାଗୁଛି କଣ
ଗରମ ପ୍ରବଳ ହଉଛି।
ମ ଆଡ଼େ ବର୍ଷା ହେଇଥିଲା?
ନା ବର୍ଷା ହେଇନି ସେମିତି ବର୍ଷା ଉଠେଇଲା ଭଳିଆ ହେଇଛି ଖରା ବି ଜୋରେ ନାଇଁ। ବର୍ଷା ଉଠେଇଲା ଭଳି
ଆମର କାଁଳିଆ ଦେଇଥିଲା ଚାରି ପାଞ୍ଚ ଦିନ ହେଲାଣି ଏଇ ଦି ତିନି ଚାରି ଦିନ ହେଲାଣି କାଲିଠୁ ଖରା ଜୋରେ।
ହୁଁ ହୁଁ।
ଆଉ ଘରେ ସମସ୍ତେ କିିଏ କିଏ ଅଛନ୍ତି ସମସ୍ତଙ୍କ ଦେହପା ଭଲ?
ଘରେତ ବେ ଘରେ ଏବେ ଶାଶୁ ଶଶୁର। ଅଛନ୍ତି ମୁଁ ପିଲା ଆଉ। ହଁ ତାଙ୍କ ଦେହ ସବୁ ଭଲ ଅଛି ସମସ୍ତେ ଭଲରେ ଅଛନ୍ତି।
କଣ ହେ ଆମର ତ ନୂଆ ରହୁନାହାନ୍ତି ଆମ ସାର୍ ତ ରହୁଛନ୍ତି ଯାଇଙ୍କି ବାହାରେ।
ଉଁ ହୁଁ।
ଏମିତି ଚାଲିଛି ସବୁ ଆଉ।
ଉମ ହୁଁ ହୁଁ।
ଆ ଆଉ ଝିଅ ଯି ଦଶଟାରେ ଯିବ ସ୍କୁଲ ନାଇ?
ହଁ ସାଢ଼େ ନଅଟା ନଅଟା ପଇଁଚାଳିଶରେ ଘରୁ ବାହାରିକିନା ଯିବ ଆଉ।
ହୁଁ ହୁଁ ହୁଁ।
ହୁଁ ହୁଁ
ସ୍କୁଲ ପାଖରେ ସେଇଠି। ଉଁ କଣ ଖାଇକି ଯିବ?
ଖାଇକିନା ଯାଉଛି ସକାଳେ ଏଁ ଇପି କରିଦେଏଯେ ଖାଏ ଆଜି ରୁ ଖାଇଦେଲା
ଆଉ ର ଖଣ୍ଡେ ବିସ୍କୁଟ ତ ତ ବିସ୍କୁଟ ଏଇ ଏଇରାା ଥିଲା ତାର କିଛି ଦର ହଁ ଆ ନା। ତାକୁ ପେଦେଇ ପେଧେଇକିନା ଖସାମତ କରିକିନା ତାକୁ ଏନା ଖୋଇବି ଭାତ ଖଣ୍ଡେ ନାଚ ଗତ କାିକ ମଜା ହେଇଥିଲା ଯେ ଅଛି ତା ପାଇଁ।
ତାକୁ ଏନା ତାକୁ ଇଏ କରିକିନା ତାକୁ ଖୋଇବି ଗଣ୍ଡା ଭାତ ତାପରେ ଯାଇ ଯିବ। ଆଉ ରାତି ଆରଟା ସ୍କୁଲ ରେ ଦଉଛନ୍ତି ଖାଉଛନ୍ତି।
ହଁ ହଁ।
ଆମର ସ କାଲି ରାତିରେ ଖାଇଲାନି ମୋ ପୁଅ ସାନ ପୁଅ ଖାଇଲାନି କାଲି ରାତିରେ ଆଜି ସକାଳୁ ଠିକ କହୁଛି ମତେ ଚିକେନ ରେ ଚିକେନ ସକାଳୁ ସକାଳୁ ଆଣି ଚିକେନ କିଏ ଦବ ସକାଳ ବୋଧେ ଚିକେନ ଦିଅ ଖାଇବି।
କାଲିଇଥିଲା ଯାଇଥିଲା ଭୋଜି ଖାଇବାକୁ ତାଙ୍କର ସେଠି ଦେଇଥିଲେ ଖାଇ ସେଠି କହିଲା ଗ ରମ ରାଗ ଲାଗୁଛି ଖାଇଲାନି ବସି ବସି ବସି ବସି ଖାଇ ଆସିଲା।
ଏଠି ଆସି ସକାଳୁ କହୁଛି ମୋତେ ଚିକେନେ
ତାପ କୋଉଠୁ କି ଦିନ ଆସିବ।
ହଁ।
ଖାଲି ଆମର ସେମିତି ଖାଇନଥଥିଲେ ଖାଇଲେନି ଖାଲି ଏମ ତ ରାନା ବାପା ଝିଅ ବାବୁ ପଳେଇଲେ ଏଁ ଭୋଜି ଖାଇବା ଆଗରେ ଭୋଜିଥିଲା ଆମ ତା ତାଙ୍କର ଯେ ଗଲେ ଯେ ଖାଇକିନା ଖାଇବାକୁ ମୁଁ ଆଉ ରା ରାତି ସାଢ଼େ ତିନିଟା ବେଳକୁ ଭାତ ଖାଇବେ ମୋ ସାଢେ ତିନିଟା ପରେ ଯଦି ଭାତ ଖାଇବେ ଆଉ ରାତିରେ ମୋତେ ଭୋକ ହୁଏନି। ଆବେ ସେ କଲିନି ଖାଇଲିନି ଏମିତି ଶୋଇପହିଲି ତା ପାଇଁ ମାଛ ରଖିଦେଇଛି ସେନ ସକାଳୁ ତାର ପଚାରିବୋ ମାଛ ଆଛି ମୁଁ କହିଲି ହଁ ଅଛି, ଆଉ କହିଲି ହାତ ଖାଇ ଦେଇକି ଯ
ହଁ ହଁ।
ହ ସେନକରାବେଳେ ରଋଷେଇ ଆରମ୍ଭବ ନା କ?
ହୁଁ ହୁଁ ଦଶଟା ସାଢ଼େ ଦଶଟା ହେଲେ ଦେଖିବା ଆଉ କରିବା ଆଉ। ମୁଁ ବସିଥିଲି ଟିକେ କାମ ସରିଲା।
ଆମ ତ ଏବେ ସରିଲା କରିବା ଆଉ ଟାଇମ ହେଲେ ସାଢ଼େ ଦଶଟା ଏଗାରଟା ବେଳକୁ ବସିକି ଷ୍ଟାର୍ଟ କରିବା ଆଉ।
ହଁ ବଡେଇଟା ହେଇଯାଉଛି ଖାଲି ବେଳକୁ ଦିଟାଧେ
ଶଶୁ ଘାର ଅଛି ପସଳ ଗାଧୁଆ ପାଧୁଆ
ହଁ ମୁଁ ଆଜି ଉଠିଲିଣି ମୁଁ ଆଲାର୍ମ ଦେଇକି ସବୁବେଳେ ମୋର ସବୁବେଳେ ପୁଅର ସ୍କୁଲରେ ଆଡ଼ମି ହେଲାଣି ତିନି ବର୍ଷ ହେଇଗଲାଣି ତିନି ବର୍ଷ ହେଲା ଆୋର ଆ ସାଢେ ଚାରିଟା ଆଲା ମୁଁ ଆଲାରମ୍ ସାଢେ ସାତଟାରେ ବାଜିବ ମ ସାଢ଼େ ଚାତଟାରେ ଯାଇକି ଘରକୁ ଯାଇଥିଲି ମାସେ ହେଲା ରହିକି ପୁରା ଅଳସଆଙ୍ଗ ହେଇ ଜ ନିଦୁଣି ସେରେ ଆଲରାମ ବାଜିଲା। ଉଠିବୁ ଉଠିବୁ ଉଠିକି ପାଞ୍ଚଟାରେ ଉଠିଲି ଉଠିକି ତା ପାଇଁ ମୁଁ ଖଣ୍ଡେ ପରଟା କଲି। ଆଉ ଭଜା ଟିକେ ଆଳୁ ଗୋଟେ ଭାଜିଥିଲି ତାର ନେ ନେଇ ଗଲା ମିଠା ଗୋଟେ ଦେଇଦେଲି ତାର ନେଇକି ଗଲା। ଆଉ ତାପରେ ତାକୁ ଛାଡିକି ଆସିଲି ସାନ ପୁଅକୁ। ଉଠେଇକି ତାକୁ ବ୍ରଶ କରେଇ ତାକୁ ଖାଇବାକୁ ଦେ ତାକୁ ନେଇକି ଟିଉସନରେ ଛାଡ଼ିଲି। ତାକୁ ଟିଉସନ ଛାଡିକି ଆସି ଗୁରୁବାର ଆଜି। ଘର ଦ୍ୱାରା ପୋଛା ପୋଛି ଧୁଆ ଧୋଇ ସବୁ ହେଲା। କପଡା ପତ୍ର ସିଆଡେ ବାହାରକୁ ଯୋଉ ନେଇକି ଯାଇଥିଲି ତାକୁ ବି ଆଣିକି ବହୁତ ଗୁଡାଏ ଧୋଇଲି। ଛାତ ଉପରେ ଶୁଖେଇକି ଆସିଲି ଆସି ସାରିଲା ପରେ। ଅ ଗାଧେଇକି ଠାକୁର ପୂଜା କଲି ଠାକୁର ପୂଜା କରି ଇ ତ। ଏଇ ଯୋଉ ଠାକୁର ପୂଜା କରିକି ସେମାନଙ୍କ ପାଇଁ ରୁ ଉଁ ରୁଟି କଲି। ଏଁ ଶାଶୁ ଶଶୁରଙ୍କ ପାଇଁ ତାଙ୍କ ପାଇଁ ରୁଟି କରିକି ତାଙ୍କୁ ଖାଇବାକୁ ଦେଇଦେଇକି। ଠାକୁର ପୂଜା କରିକି ଆ ସେ ଠାକୁର ତାଙ୍କୁ ଖାଇବାକୁ ଦେଇ ଦେଇକି ଆସିଲି ଆଉ ଆସିକି ବସିଥିଲି ବସିି ଫୋନ କରି ଟିକେ କଥା ହେବି କଣ କରୁଛନ୍ତି କଣ ନାହିଁ।
ହୁଁ ହୁଁ।
ହୁଁ ଆଉ ଏଠି ଘରେ ସିନା ଖାଲି ବସିଥିବି ଖାଲି ବସିବି ଚା ଟିକେ। କରିକି ଆଣିକି ଦେଇ ଦେବେ ହଁ ଆଉ। ଏଠି ଆସିଲେ।
ଆମର ଉଠିବା ଟା ବାପ ଘରେ ବାପ ଘରକୁ ଗଲେ ବି ଉଠିବା ଟା ମୋର ପାଞ୍ଚଟା। ମାନେ ମୋର ଉଠିଲା ଖିଣୁ କଣ ମୋର ଗୋଟେ ଅଭ୍ୟାସ ସକାଳୁ ଉଠିଲେ ଲାଟିନ। ପାଞ୍ଚଟା ବେଳକୁ ମୋ ନିଦ ଟା ହଁ ଅଭ୍ୟାସ ହେଇଯାଇଛିି ନା ପାଞ୍ଚଟା ବେଳକୁ ଉଠିବା ଠୀକି ପାଞ୍ଚ ପାଞ୍ଚ ଟା କେମିତି ହେଇଯିବ। ତ ଉଠିବି ଆଉ ଉଠିକିନି ଯାହା ବୋଉ କ ମ ଆମ ମାମା କହିବେ। କହିବେ ଆଲେ ତୁ ସକାଳ କୁ କଣ ପାଇଁ ଯାଉଛୁ ଗାଧେଇ ନା ଗାଧେଇବାକୁ ଯିବିନି ଏବେ ଲାଟିନି ଯାଇକି ଆସିକି ଏରା ପାଲ ଟି କିନା ରହ୍ ଏରା ମତେ ଭଲ ଲାଗିବନି ମୁଁ ପଳାଏ ଡାଇରେକ୍ଟ ଆମର ସେପଟରେ କଣ କହିଲ ନଦୀ। ଆମର ଦିନେ ଏପଟରେ କୂଅ ସେପଟରେ ଆମର ନଦୀ ସେ ନଦୀ କି ଯାଉ ଗାଧେଇବା ପାଇଁ। ଗାଧେଇକି ଏକାଥରେ ପଳେଇ ଆସେ ପାଞ୍ଚଟା ସାଢେ ପାଞ୍ଚଟା ଭିତରେ ଭୋକ ହଉଥିବ ତୁ ଆ ଯଉ ଦି ଚାରି ଦିନ ତୋର ଗ ଖାଇ ପିଇକିନା ଭଲରେ ତ ଝିଅ ଯା ତୋ ଦେହ ପା ଖରାପ ହେବ ସହଜେ ତ ତୋ ଦେହ ଖରାପ ହଉଛି ଥଣ୍ଡା ମାନେ ପାଣି ଦେହରେ ଯାଉନି। ଆଗରୁ ମୁଁ ବା ବେଳୁ ସବୁ ଗାଁ ପାଣି ଗାଧେଇଚି। ଏବେ ଯୋଉ ଗ ଗାଧଇ ପଇଲେ ଧରିଦଉଛି ସାଙ୍ଗେ ସାଙ୍ଗେ। ଆମ ଘରକୁ ଗଲେ ମୁଁ ନଦୀ କିି ପ୍ରାୟେ ଯାଏନି ଗା ଗାଧେଇବା ପାଇଁ ବୋଉ କହିବ ତୁ ଏଇ ଘରେ ଗାଧେଇ ପଡ ପାଇପରେ ପାଣି ଆଶୁଛି ଗାଧେଇ ପଡ। ମୁଁ ବରଂ ନେଇଯିବି ଲୁଗାପଟା ମାମା କହିବେ ମୁଁ କହିମି ନା ମ ଯାଉଛି ଏଟା କିିଏ ଏଇଟା ଘରେ ଗାଧେଇ ଗାଧାଉଚି ନା ତୋର ଠେକା ପାଣି ଅଭ୍ୟାସ ତୁ ଉଁ ହୁଁ। ଖୁଲା ମାନେ ଭଲ ପୁରା ପରିଷ୍କାରରେ ମାନେ କଣ କହିଲ ଘସି ମାଜି ହେଇକି ପୁରା ଇଏରେ ଗାଧେଇବା ପାଇଁ ଭଲ ଲାଗେ ଟିକେ ପହଁରିବ ହୁଁ ହୁଁ।